ହଁ।
ନମସ୍କାର କଣ କରୁଛ?
ନମସ୍କାର କଣ କରୁଛ ତମେ?
ମୁଁ ଏଇ ଛାତ ଉପରେ ବୁଲୁଛି ଆଉ। ତମେ କଣ କରୁଛ?
ମୁଁ ଏଇ ବସିଛି ଆଉ।
କୋଉଠି ବସିଛ ବାହାରେ?
ହଁ ହଁ। ଆଉ ଖାଇସାରିଲାଣି ଖାଇଥିଲ କଣ?
ମୁଁ ଖାଇଥିଲି ଭାତ ଆଉ ଡାଲି ଇ ଆଉ ଭଜା, ଆମ୍ବ। ତମେ କଣ ଖାଇଥିଲ?
ମୁଁ-ଉ-ଉ-ଉ ଆଜି ଖାଇନି ମୁଁ ଟିକେ ଯାଇଥିଲି ଗୋଟେ ଜାଗାକୁ ଏ ଆସିକି ଜଷ୍ଟ ପହଞ୍ଚିଲି ଯା ଦହିବରା ଖାଇଥିଲି। ଆଉ ଖାଇନି ଏ ବସିଛି ଖାଇବି ଆଉ।
କୁଆଡେ ଯାଇଥିଲ କି ତମର କଣ କିଛି କାମ ଥିଲା କି?
ହଁ ହଁ ଗୋଟେ କାମଟେ ଥିଲା ତ ଯାଇ ଥିଲି ଏ-ଏ ଏଠି ବସିଛି।
ଏବେ ଆସିଲା ନାଇଁ? ଆଉ ସବୁ ଘରେ କଣ କରୁଛନ୍ତି?
ଘରେ ଏଇ ସବୁ-ଉ-ଉ ଅଛ ଅଛନ୍ତି ଆଉ କଣ କରିବେ।
ମା କଣ କରୁଛନ୍ତି?
ମୋ ମା-ଆ-ଆ ଗାଁ ରେ ଅଛନ୍ତି ମୁଁ ଏବେ କଟକରେ ଅଛି।
ହଁ ତମେ କହୁଥିଲ କଟକରେ ଅଛ। ଆଉ ସକାଳେ ଉଠିଲ କେତେବେଳେ?
ସକାଳେ ତ ଆଜି ବର୍ଷା ଜୋର ରେ ହଉଥିଲା। ମୁଁ ଉଠିଥିଲି ପାଞ୍ଚଟା କଣ କହିଲା?
ତମକୁ ସେଠି ବି ଜୋରରେ ବର୍ଷା ହଉଥିଲା ଆମର
ହଁ-ଅ-ଅ। ବର୍ଷା ହଉଥିଲା ନା ପ୍ରବଳ ଜୋରେ ମୁଁ ଉଠିଥିଲି ଫାଷ୍ଟ ସାତଟାରେ। ସାତଟା ରୁ ଉଠିକି ଦେଖିଲି ଏତେ ଜୋରରେ ବର୍ଷା ହଉଛି। ପୁଣି ଶୋଇପଇଲି ଉଠିଲି ଯେ ସାଢେ ନଅଟାରେ।
ମୁଁ ଆଜି ଉଠିଲି କେତେବେଳେ ଆଜି ଉଠିଲି ଉ-ଉ ପାଞ୍ଚଟାରେ ଉଠିଥିଲି ବର୍ଷା ହେଲା ବ ବର୍ଷାରେ ପୁଣି ଫୁଲ ତୋଳିକି ଆଣିଲି। ଫୁଲ ତୋଳିକି ଆଣି ଉଠିକି ପୁଣି ଏତେ ଜୋରସେ ବର୍ଷା ହେଲା ଯେ ପୁଣି ଶୋଇପଇଲି।
ହଁ।
ଆଉ ବର୍ଷା ଛାଡିଲାନି।
ହଁ। ଆଉ ଆଜି କଣ କଣ କଣ ସକାଳେ ଖାଇଥିଲ?
କଣ କହୁଛ ତମ କଥା କିଛି ଶୁଭୁନି?
ମୁଁ କହିଲି ସକାଳେ କଣ ଖାଇଥିଲ?
ସକାଳୁ ମୁଁ କିଛି ଖାଇନି ମୋର କଲେଜରେ କାମ ଥିଲା ତ ମୁଁ ସେଥିପାଇଁ ପଳେଇଲି।
ହୁଁ।
କଲେଜ ରେ ସେଠି ଗୁପଚୁପ୍ ଖାଇ ଦେଇଥିଲି ଘରେ ଆସିିକି ପହଞ୍ଚିଲା କୁ ଦିଟା ବାଜିଗଲା। ବ୍ୟାଙ୍କରେ ବି କାମ ଥିଲା ବ୍ୟାଙ୍କ ରେ କାମ ସାରିକି ଆସିଲି ଆସିଲା ବେଳକୁ ଲେଟ୍ ହେଇଗଲା ଆଉ କିଛି ଖାଇନି ମୁଁ। ଆଉ ସମୟ ହେଲାନି।
ଆଉ ଆ ଜି ସାର୍ ରାତି କଣ ମାନେ ବର୍ଷ ପାଗ ତ କଣ ଖାଇବା ହବ?
ଆଜି ତ ବର୍ଷା ପାଗ କଣ ଖାଇବା ହବ ଆଉ? ଖାଇବା ତ ସେତେବେଳେକୁ ଏବେ କଣ ହବ ନା କଣ?
ହଁ ଆଚଛା।
ଆଜି ଇଆଡେ କାଁ ଉଳେଇଛି ପାଗ ତମର ସେଠି କଣ ପାଗ?
ହଁ ହଁ ହଁ ମାନେ ବର୍ଷା ପାଗ ଏଠିବି ବର୍ଷା ପାଗ।
ବର୍ଷା ସକାଳେ ହେଇଥିଲା ଏବେ ତ ହବନି କିନ୍ତୁ ବର୍ଷା ଭଳିଆ ପାଗ କାଉଁଳି ହେଇଛି।
ଏସ ଯ ତିନି ଦିନ ଲଘୁଚାପ ର ମାତ୍ରା ଟା ଅଛି ନା ଲଘୁ ଚାପ ଭବ କହୁଛନ୍ତି ହଁ। ସେଥିଲାଗି ବର୍ଷା ଟା ହଉଛି। କି ପୁଲା ତୋଳଆକୁ ଯାଇଥିଲା ଆଜି?
ସବୁ ପ୍ରକାର ଫୁଲ ଟରାଟ, ମନ୍ଦାର, କନିଆରୀ ଆଉ ବପୁରାଜି ତା ସବୁ ଫୁଲ ସେଇ ସବୁ ଫୁଲ ଫୁଟେନେ ସେଇଠୁ ସବୁ ଫୁଲ ନେଇ
ହଁ ହଁ ହଁ ହଁ।
ମୁଁ ତ ମୁଁ ତ ଜଷ୍ ସେ ଯାଇଛିି ତୋଳିଆକୁ ଯେ ବର୍ଷା ଜୋର ପକେଇଲା ଆଉ ବର୍ଷାରେ ଭେଦି ତୋଳି ପଳେଇ ଆସିଲି। ଆଉ କଣ ଆଉ କାହା ଘରେ ରହିପାରିବି ନା। ସେପଲେଇଆସିଲି ତମେ ଫୁଲ ଣି ତମକୁ ଭଲ ଲାଗେ?
ମତେ ଭଲ ଲାଗେନି ମାନେ ସକାଳୁ ଉଠିବାଟା ମୋର କଷ୍ଟ। ନାସକାଳୁ ମୁଁ ଉଠି ପାରିବିିନି ମତେ ଭାରି କଷ୍ଟ। ସକାଳୁ ଉଠିବା ହଁ।
ଜଣେ ଜଣ ଟିକେ ଡେରି ଉଠନ୍ତି ନା ତା ତାଙ୍କର ଉଠିବା କଷ୍ଟ ହୁଏ। ଯିଏ ଶୀଘ୍ର ଉଠି ପଡନ୍ତି ତାଙ୍କର କିଛି ନାହିଁ ଡେରି ଉଠନ୍ତି ତ ସେଥିଲାଗି ବଧେ ଆଉ ହୁଁ।
ଜମା ଜଲ୍ଦି ଉଠି ପାରେନି ମୁଁ।
ମୁଁ କିନ୍ତୁ ଜଲଦି ଉଠି ପଡେ ମୋ ନିଦ ଭାଙ୍ଗିଯାଏ।
ଆଲାରାମ୍ ବାଜିକି ସେମିତି ବନ୍ଦ ହେଇଯିବ। ମୁଁ ଉଠି ପାରିବିନି କାଟି ଦେଇକି ଶୋଇପଡିବି।
ଉହୁଁ ହଁ। ମୁଁ ଏ ଛାତରେ ବୁଲୁଚି ଖାଲି ପବନ ଦଉଛି ବଢିଆ ଲାଗୁଛି ଘରେ ତ ଗଲ ଗଲାବେଳକୁ ଆଉ ଗରମ ହଉଛି ଆଉ ଗରମରେ ରହିବି ହଉନି।
ନଡିଆ ଗଛ ଅଛି ନା ତମ ଛାତ ଉପରେ।
ଆମର ମେଞ୍ଚେ ନଡିଆ ଗଛ ବାଡିରେ ଆଠ ଦଶଟା ନଡିଆ ଗଛ।
ହ ନଡିଆ ତା ପାଣି ଟା ପିଇଚ ନା ନଡିଆ ପାଣି।
ହଁ ପି ପଇଡ ପାଣି ପିଇଛି ନଡିଆ ପାଣି ନୁହଁ।
ହୁଁ ହୁଁ ପଇଡ଼ ପାଣି ପଇଡ଼ ପାଣି।
ମିଠା ଲାଗେ।
ହଁ ସେଇଟା ଟିକେ ଭଲ ଲାଗେ। ନା ପିଇବାକୁ ଯେତେବେଳେ ସାଙ୍ଗେ ସାଙ୍ଗେ ଗଛରୁ ବାହାରିବା ପିବୁ ମାନେ ଭଲ ଲାଗିବ।
ଭାରି ମିଠା ଲାଗେ ନ ନଡ଼ିଆ ବି ମିଠା ଲାଗେ। ତା ନାଳୀ ବି ଭଲ ଲାଗେ ଖାଇବାକୁ ନାଇଁ?
ହୁଁ ହୁଁ ତା ନାଳିଟାବି ଭଲ ଆଜି ତମ କଲେଜ ରେ କଣ କଣ ସବୁ ହେଲା?
ଆଜି ଆମ କଲେଜରେ ଫର୍ମ ଫିଲପ୍ ହେଲା ମୁଁ ଫର୍ମ ନେଇକି ଫର୍ମ ଫିଲପ୍ କଲି ପଇସା ଆଉ ଏଥିରେ ଯୋଉ ଦଉଛନ୍ତି ଏବେ ବ୍ୟାଙ୍କ ରେ ନା ଆକାଉଣ୍ଟ ଣ୍ଟରେ ମୋ ଆକାଉଣ୍ଟରେ ପଇସା? ଫୋନ ପେ କଲି କରିକି ଆସିଲି ଆଉ ଆଉ ବ୍ୟାଙ୍କରେ ମୋର କାମ ଥିଲା। ସେଠି ଯାଇକି ମୋର ଖଲି ଖୋଲିଲି ଯାଇକି ମୋ ନମ୍ବର ଯାଇକି ଆଡ କଲି ଆଡ୍ କରିକି ଆସିଲି ଆଉ
ଆଉ ସାଙ୍ଗ ମାନଙ୍କ ସହ କଣ ଅ ସମୟ ବି
ସାଙ୍ଗମାନଙ୍କ ସହିତ ଗୁପଚୁପ୍ ଖାଇଲୁ ଯାଇ କି ଜାଇଁ ଜାମୁକୋଳି ତୋଳିକି ଆଣିଲୁ ଜାମୁ କୋଳି ମୁଁ ନେଇକି ପଳେଇ ଆସି ଦିଦି ସେମାନେ ଖାଇଲେ ଆହୁରି ଅଟକଉଥିଲେ କହିଲେ ରହ ତ ଯିବୁ ମୁଁ କଇଲି ନାଁ ମୋର ଘରେ ତ କାମ ଅଛି। ଆଉ କଣ ଯିବି ତମେ ତମ ରୁହ ମୁଁ କାମ ସାରିକି କାଲି ଆସିଲେ ଦେଖ ଆଗୁ
ଓହୋ ଆଚ୍ଛା ଆଉ ତମେ ସେ ଆମର ତ ସଈଲାଣି।
ନା ଆଜି କୋଉ କାମରେ ଯାଇଥିଲ କୋଉ କାମରେ ଯାଇଥିଲ?
ଆମର ହେଠେ ଗୋଟେ ଗୋଟେ ଦିଦିଙ୍କୁ ଯାଇ କିରି ଦେଖା କରିବାକୁ ତାଙ୍କର ବହୁତ ତାଙ୍କର ମୋର ବହୁତ ଦିନ ହେଲାଣି ଦେଖା ହେନଥିଲା ନା ସେଥିପାଇଁ ତା ଯାଇଥିଲୁ ଦେନ୍ ଗୋଟେ ପାର୍କକୁ ଗଲୁ ଯାଇକି ବୁଲାବୁଲି କରିକି ଫଟୋ ଉଠେଇକି ଆସିକି ଖାଇକି ଆସିଲି ଆଉ।
ନା ମୁଁ ତମକୁ ତମେ ମତେ ଯେତେବେଳେ ମେସେଜ କରିଥିଲ ମୁଁ ସେତେବେଳେ ଥିଲି ବାହାରେ ଥିଲି। ଆ ବାହାରିଥିଲି ତ ସେଥିଲାଗି ଆଉ ତମ ସହିତ କଥା ହେଇପାରିବିନି ନା।
ହଁ।
ସେଥିଲାଗି ତମକୁ କହିଲି ପଚରେ କଥା ବୁଲିକି ଆଉ ବାହାରେ ଅଛି ନା ଗୋଟେ କଲେଜ ରେ କାମ ଥିଲା ଫର୍ମ ଫିଲଅପ୍ କରିନଥିଲି। କରୁ କରୁ ସମୟ ହେଇଗଲା ବାରଟା ବାଜିଗଲା ସେଥିଲାଗି।
ହଁ ହଁ ଆଉ।
ଆଉ କୁଆଡେ ଯାଉଛନ୍ତି ନା ବୁଲିବାକୁ?
ନା କୁଆଡେ ଯାାଇନି ଆଉ ଯିବି ଭାବୁଚି। ତମେ କୁଆଡ଼େ ଯାଇଥିଲ?
ମୁଁ କୁଆଡେ ଯାଇନି ଯଉ ପାଗ କରୁଛି ଖରା ତ କେତେବେଳେ ବର୍ଷା କୁଆଡେ ଯିବି ବୁଲିବାକୁ କୁହ ତ।
ହଁ ସମୟ ହଉନି ଜମା ଆଉ କୁଆଡେ ଯିବା ପାଇଁ।
ସମୟ ହଉନି ଆଉ ଖରା ଏଇ ବର୍ଷା ଲାଗି ରହୁଛି।
ହଁ ଖରା ଟା ବି ହୋଉଛି ଯଦି ପୁରା ଜୋରସୋରେ ମାନେ ଘରୁ ବାହାରି ହଉନି। ବର୍ଷା ହଉଛି ତ ବର୍ଷାରେ ତ ଛାଡ ଆଉ ବର୍ଷାରେ ତ ଟୋଟାଲି ଆଉ ଘରୁ ବାହାରି ହବନି ଆଉ।
ବର୍ଷାରେ ତ ଘରୁ ବାହାରି ହଉନି ଆଉ ଠିକ କଥା କହିଛ।
ବର୍ଷ ରେ ତ ବାହାରି ହଉନି ଆଉ ଆଉ ତମେ ରଥଯାତ୍ରା ଉପରେ କଣ ଜାଣିଛ ସବୁ?
ରଥଯାତ୍ରାରେ ଆଗ ଠାକୁର ସ୍ନାନ କରନ୍ତି ଗା ତାପରେ ତାଙ୍କୁ ତ ସମସ୍ତେ ଜାଣିଛନ୍ତି ଜର ହୁଏ ବୋଲିକି।
ହଁ ହଁ।
ତାଙ୍କର ଆହୁରି ମେଞ୍ଚେ ବେଶ ଥାଏ ସେମାନେ ସବୁ ବେଶ ବି ନିଅନ୍ତି ଆଉ ତାଙ୍କର ମାଉସି ସି ଘରକୁ ଯାଆନ୍ତି ବୁଲିବାକୁ ପୋଡ ପିଠା ଖାଆନ୍ତି।
ହୁଁ।
ଫୁଣି ଯାଇ ଫେରି ଆସନ୍ତି ସାତ ଦିନ ପରେ।
ହଁ। ଯୋଉଟା ଯାଆନ୍ତି ସେଇଟା ଆମର କୁହନ୍ତି ରଥଯାତ୍ରା।
ହଁ ହଁ ତାଙ୍କୁ ର ଝୁଲେଇ ଝୁଲେଇ ନିଅନ୍ତି।
ହଁ ହଁ ହଁ। ଆଉ ଯୋଉ ଫେରି ଆସନ୍ତି ସେଟାକୁ କୁହନ୍ତି ବାହୁଡା ଆଉ।
ହଁ ହଁ ବାହୁଡା ଯାତ୍ରା ଠିକ କଥା କହିଛ।
ହୁଁ। ଛୋଟ ଛୋଟ ଛୁଆ ମାନେ ବି ବହୁତ ମାନେ ଗାଁ ରେ ସବୁ ଦେଖ ଦେଖିଥିବ ମାନେ ହୁଁ ସିଏ ମାନେ ଠାକୁର ରଖିଦେଇଥିବେ ପୂଜା କରୁଥିବେ। ହ ଠାକୁର ହେଇଗଲେ ଚାଲ ଚାଲ ରଥ ରଥ ଚାଲ। ରଥ ଆସିଲା। ପଇସା ଦିଅ ପଇସା ଦିଅ ଚାଉଳ ଦିଅ ସବୁ ପ୍ରକାର।
ଆମ ଏଠି ବି ରଥ ନେଇକି ଆସନ୍ତି ପଇସା ମା ନିଅନ୍ତି ଆଉ ଠାକୁରଙ୍କୁ ପୂଜା କରନ୍ତି କଦଳୀ ଫଦଳୀ ଭୋଗ ଲଗାନ୍ତି। ସବୁ କରନ୍ତି।
ଛୋଟବେଳେ ନା ସେ ଯୋଉ ମାନେ ଆମେ ବି ସେଇ ସେମିତି ଛୋଟ ବେଳ କରୁଥୁଲୁ।
ହଁ।
ତ ସିଏ ଏବେ ଛୋଟ ଅଛନ୍ତି ନା ସିଏ କରୁଛନ୍ତି ଆଉ
ହଁ ଆମେ ଛୋଟବେଳେ କରିଥିଲୁ ଏବେ ଆଉ ଭଲ ଲାଗୁନି ସବୁ ଜିନି ସତରେ ଭଲ ଲାଗୁନି ମନ ହିଁ ଛାଡିଗଲାଣି।
ହଁ ଛୋଟ ଥିଲି ଥିବା ବୟସରେ ସେତେବେଳେ ମନ ହବ ହଁ। ଯୋଉ ବୟସରେ ଯୋଉଟା କରିବା ଉଚିତ। ସେଇଟା କରିବା ଦରକାର ହୁଁ। ଛୋଟବେଳଟା କିନ୍ତୁ ଗୋଟେ ସ୍ମୃତି। ଯୋଉଥିରେ କି ମାନେ ସବୁ ମାନେ ଛୁଆ ବେଳୁଠୁ ଆରମ୍ଭ କରିକିରି ବଡ ହେଲା ଯାଏବି ସବୁ ସ୍ମୃତି ତା ଦେହରେ ଥିବ।
ହଁ ସବୁ ସ୍ମୃତିକୁ ପାଠରେ ରଖିଥାଅ।
କଣ କରିଥିଲୁ କଣ ଆଉ ବଢିଯିବୁ ଯେତେବେଳେ ତୁ ତ ମାନେ ଗାଁ ପାଖରର ଲୋକମାନେ ସବୁ କହିବେ ଏ ତୁ ଛୋଟ ବେଳେ ଏମିତି କରିଥିଲୁ ବା ଏଟା କରିଥିଲୁ ବା। ଏଟା କରିଥିଲୁ।
ସେତେବେଳେ ହସ ଲାଗେ।
ହଁ। ହଉ ଠିକ ଅଛି ଆଉ ରଖୁଛି।
ହଉ ଠିକ୍ ଅଛି ଏବେ ମୁଁ ଫୋନ୍ ସମାପ୍ତ କରୁଛି।
ହଁ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ମୁଁ କହିଲି ରହୁନି ତମେ କଥା ହୁଅ ସିଏ କଟିଯିବ।
ହଉ ରେ ମୋର ବି ରହୁନି କାଇଁ। କେଜାଣି ଜ
ହୁଁ ହୁଁ ସେ ସାମାନ୍ୟ କଥା ହୁଅ ସେ ଅଟୋମେଟିକ